ଜୟ ଶ୍ରୀ ତ ଆପଣ ମତେ ଶୁଣିପାରୁଛନ୍ତି?
ଆଜ୍ଞା, ଆପଣ ଶୁଣିପାରୁଛନ୍ତି ତ?
ଆଜ୍ଞା, ଆଜ୍ଞା, ଶୁଣିପାରୁଛି।
ଆଜ୍ଞା ସାର୍ କୁହନ୍ତୁ।
ମୁଁ କହୁଥିଲି-ଇ ଜଗନ୍ନାଥଙ୍କ ବିଷୟରେ ତମେ କଣ ସବୁ ଜାଣିଛ? ମାମୁଁ ଯୋଉ ମାମୁଁଙ୍କ କଥା କହୁଥିଲ! ମାମୁଁ କଣ କରନ୍?
ଆଜ୍ଞ। ସ୍କୁଲରେ ଗୋଟେ ହେଡମାଷ୍ଟର ଅଛନ୍ତି।
ହେଡମାଷ୍ଟର ଅଛନ୍ତି ନା ଆଛା। ମାମୁ ତାହେଲେ ସବୁବେଳେ ଜଗନ୍ନାଥଙ୍କ କଥା କୁହନ୍ତି ନାକି।
ଆଜ୍ଞା ସି ସବୁବେଳେ ଜଗନ୍ନାଥଙ୍କ କଥା କୁହନ୍ତି ଯେତେବେଳେ ମୁଁ ମାମୁ ଘର ଯାଏ ସେିଏ ବସିକି ଶୁଣାନ୍ତି। ଏମିତିକି ଦେଖେ ଶୁଣୁ ଆଉ ଗୋଟେ ପାଠେନା ଚ୍ୟାନେଲ। କୋଉ ଚାେଲରେ ଗୋଟେ ଆସେ ଜଗନ୍ନାଥ ଭଜନ ପୁରା ଭଲ ଭଲ ଭଜନ ଆସେ ସେ। ହଁ ଜୟ ଜଗନ୍ନାଥ ଟିଭି ଗୋଟେ ଅଛି ସେଇଥିରେ ଆସେ ତାକୁ ସବୁ ସବୁବେଳେ ସେ ଯେତେବେଳେ ଖାଇବାକୁ ବସିଥିବେ କେତେବେଳେ ଟିକେ ଲଗେଇଦଉଥିବେ ଶୁଣି ଦେଉଥିବେ ଏମିତି ସବୁବେଳେ ବସିକି କୁହନ୍ତି କି ଠାକୁର ଏମିତି ଠାକୁର ସେମିତି ଆଉ ଏମିତି କି ମୁଁ ଜାଣ ଜାଣିିବ ନଥିଲି କି ଠାକୁରଙ୍କ ଏଠି ଉଁ ଏମିତି ହୁଏ କି ଯୋଉ ହାଣ୍ଡି ବସି ଯୋଉ ଠାକୁରଙ୍କୁ ଖାଇବା। ତିଆରି ପାଇଁ ସାତଟି ହାଣ୍ଡି ବସେ ନା କେତୋଟି ବସେ ଏଥିରୁ ସବା ଉପରଟା ଆଗ ହେଇଯାଏ ବୋଲି ଏମିତି ମୁଁ ଜାଣିବି ନା ସେ ମତେ ମୋ ମାମୁ କହିଲେ କି ଏମିତି ବି ହୁଏ ଏମିତି ଆଚ୍ଛା ମୁଁ ଜାଣିନଥିଲି ତାହେଲେ।
କଣ ପାଇଁ କହିଲ ପ୍ରଥମେ ଉପରହାାଣ୍ଡିଟା ହୁଏ।
ସେଇଟା ମୁଁ କେବେ ମାମୁଙ୍କୁ ପଚାରିନି କି ମାମୁଁଙ୍କୁ ଯାଇ ପଚାରିବି ମାମୁଁ କେବେ ହଉ କହିବି ତତେ। ମତେ କେବେ ସମୟ ହଉ। କ୍ଲାସ ଏକ୍ଜାମ ଇଏ ଶୁଣ ଯାଉନି କି?
ନା ବା ଶୁନାାଯାଉନ କଟୁଛି କଥାଟା।
ଆଜ୍ଞା ଆଜ୍ଞା ଏବେ ଶୁଣାଗଲା।
ଆଜ୍ଞ।
ଆଜ୍ଞା। ତ ମୁଁ ତାଙ୍କୁ କେବେ ଏମତି ପଚାରି ପାରିନି କି ଉ ଏମତି ଜାଣିବାର ସୁଯୋଗ ବି ପାଇନି କି। କି ସେଇ ଉପର ହାଣ୍ଡି ଟା କଣ ପାଇଁ ସବୁ ଆଗ ହେଇଯାଏ ବୋଲି।
ହଉ ମୋର ଗୋଟେ ପ୍ରଶ୍ନ ରହିବ ତମ ମାମୁଙ୍କ ପାଇଁ ହେଲା ପ
ଆଜ୍ଞା ଆଜ୍ଞା।
ବଳଭଦ୍ର ଆଉ ସୁଭଦ୍ରା ଆଉ ଜଗନ୍ନାଥ। ତିନିଟି ଠାକୁର ଆମର ଦେଖିବେ ବଳଭଦ୍ରଙ୍କର ଆଇବ୍ରୋ ଅଛି। ଆଇବ୍ରୋ ଜାଣିଛ ତ ମାନେ ଏଇଟା ଭୃଲତା ଯୋଉ କୁହନ୍ତି ଭୃଲତା।
ହଁ ହଁ ଆଜ୍ଞା।
ଯୋଉଥିରେ ଆପଣ ମାନେ କଳା ମାରୁଛନ୍ତି ନା କଣ। କି ଯୋଉ ପେନସିଲ ଘସଛନ୍ତି ହଁ ତ ବଳଭଦ୍ରଙ୍କର ବୃଲତା ଅଛି ସୁଭଦ୍ରାଙ୍କର ବୃଲତା ଅଛି। ଜଗା କାଳିଆର ଚକା ଆଖି ଅଛି ଭୁଲତା ନାହିଁ କାହିଁକି?
ଆଚଛା ମୁଁ ନିଶ୍ଚୟ ଆପଣଙ୍କୁ ପଚାରିକି କହିବି ସେଇ କଥା।
ବୁଝି ପାଇଲେ ହେଲା। କେବେ ଆପଣ ବି ନୋଟିସ୍ ମାନେ ଦେଖିବେ ବଳବଦ ରଙ୍ଗର ଆଇବ୍ରୋ ଥିବ। ସୁଭଦ୍ରାଙ୍କର ଥିବ ଜଗନ୍ନାଥଙ୍କର ଆଇବ୍ର ନ ଥାଏ।
ଆଛା ହଁ ମୁଁ ଏଇଟା କେବେ ନୋଟିସ କରିନି କି ଦେଖିନି।
ଜଗନ୍ନାଥ ଭ ନିଶ୍ଚୟ ଦେଖନ୍ତୁ। ଆପଣ କେବେ ଗୋଟେ ଭାବିଛନ୍ତି ଯେ ଆପଣଙ୍କୁ ଆସିକି ସେଇ ଅଠର ଉଣେଇଶି ବର୍ଷ ହବ। କେ ଭାବିଥିଲେ ଯେ ନାଇଁ ଜଗନ୍ନାଥଙ୍କ ବିଷୟରେ ମତେ ଏମିତି ଗୋଟେ। ଅନନୋନ ଲୋକଠୁ କିଛି ତ ଭଲ ଶିଖିବାକୁ ମିଳିବ କାରଣ ଲାଇଫ ମାନେ ଜୀବନରେ ସବୁବେଳେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବା ଦରକାର। ଯୋଉଠି ଭଲ ଜିନିଷ ମିଳୁଛି ମାନେ ମୋ ଚିନ୍ତାଧାରା ମୁଁ ବ୍ୟକ୍ତ କରୁଛି ମୁଁ ସବୁବେଳେ ସେଇ ଜିନିଷ ଛୋଟ ହଉ କି ବଡ ହଉ ସମସ୍ତଙ୍କଠୁ ଆମ ଆମର କିଛି ନା କିଛି ଶିକ୍ଷା ଗ୍ରହଣ କରିବାର ଅଛି। ତ ଯଦି ଜାଣିଲି ଯେ ନାଇଁ ଏ ପିଲାଟି ମତେ ଠିକ କଥା କହୁଛି ଯୋଉଟା କି ମୋ ମନକୁ ଠିକ ଲାଗିଲା କାରଣ ମୁଁ ତ କିଛି ସେମିତି ଖରାପ କହିଲେ ତ ଲୋକଙ୍କଠୁ ସମସ୍ତେ ଦୂରେଇଯାଆନ୍ତି। ଯଦି ଗୋଟେ ଲୋକଠୁ କିଛି ଭଲ ଶିକ୍ଷା ମିଳିବ ଭଲ ପାଇବା ମିଳିବ। ତାହେଲେ ସବୁବେଳେ ଯେମିତିନା ଗୋଟେ ଛୋଟିଆ ଛୋଟ କୁକୁରଟା ତମେ ରଖିବ ପାଖରେ ତାକୁ ତମେ ଯେମିତି ତାକୁ ବଡ କରିବ ସେ ସେମିତି ବଢିବ ଯଦି ତମେ ତା ଦେହରେ ରାଗ ରୁଷା ତା ଅଭିମାନ ଦେଇଦଲ ସେ ସେମିତି ର ମୁଁ ଦେଖିଲେ ଭୁକିବ ଚିଡିଚିଡାପଣ ଆସିବ କାରଣ ଯେମିତି କହନ୍ତି ଗୋଟେ ବାଳ ମାନେ କିଆରୀରେ ଯଦି ଗୋଟେ ବାଳୁଙ୍ଗା ଗଛ ରହିଯିବ ନା ସାରା କିଆରି ଟାକୁ ସେ ନଷ୍ଟ କରିଦିଏ। ବୁଝିପାରିଲେ ନାଁ ନାଇଁ ସେମିତି ତ ଜୀବନର ଜୀବନ ଶୈଳୀ ଉପରେ ସବୁବେଳେ ନିଜକୁ ଠିକ୍ କରିବାକୁ ଚେଷ୍ଟା କରିବାକୁ ପଡିବ। ବହୁତ ତ ବିଶ୍ୱାସ କରିବନି ଦୁନିଆଟା ହଉଛି ଗୋଟେ ମାୟା ସଦୃଶ। ଯେମିତି ପଙ୍କଅରେ ଦେଖିବେ ପଙ୍କଅରେ କେହି ପଶିବାକୁ ଚେଷ୍ଟା କରନ୍ତିନି କିନ୍ତୁ ପଙ୍କରେ ଯିଏ ପଶି ଟିବ କଣ ପାଇବ ପଦ୍ମ ଫୁଲ ପାଇବ। କାହାର ପସନ୍ଦ ମା ଲକ୍ଷ୍ମୀଙ୍କର। ବୁଝିପାରିଲେ ସେଥିପାଇଁ ସବୁବେଳେ ଜି ଜୀବନରେ ମନେ ରଖିଥିବ ଏଇଟା ଗୋଟେ ମାନେ ଆପଣଙ୍କୁ ମାନେ ଉ ଉପଦେଶ ଟାଇପର କହୁଛି। ସବୁବେଳେ ଯୁଦ୍ଧ କ୍ଷେତ୍ରକୁ ଯିବ। ଯଦି ଜାଣିଲ ମୁଁ ହାରିଗଲି ତାହେଲେ ଜାଣିବ ଯେ ମୁଁ ହାରିଗଲି ଅଭିମନ୍ୟୁ ମାନେ ଯେତେବେଳେ ଅର୍ଜୁନ କୌଣସି ବାଖ୍ୟା କରୁଥିଲେ। ସୁଭଦ୍ରାଙ୍କୁ ସେଇ ସମୟରେ ଅ ମାନେ ଯୋଉ ଚକ୍ରୁବିହ ଭିତରେ ଅଭିମନ୍ୟୁ ପଶିବାଟା ସେ ଶୁଣିଥିଲେ କିନ୍ତୁ କିନ୍ତୁ ବାହାରିବାଟା ଯେତେବେଳେ ଅର୍ଜୁନଙ୍କୁ କହୁଥିଲେ ଆମର କିଏ ଏ ସୁଭଦ୍ରା କହୁଥିଲେ ଅର୍ଜୁନ ସେଇ ସମୟରେ ସୁଭଦ୍ରା ଶୋଇ ପଡ଼ିଥିଲେ। ବୁଝିପାରିଲ ନାଁ ନାଇଁ ଯାହା ଫଳରେ ସିଏ ମୃ ମୃତୁବରଣ କଲେ ଚକ୍ରୁବ୍ୟୁହରୁ କେମିତି ବାହାରିବେ କାରଣ କୃଷ କୃଷ୍ଣ ଯାହା ସହିତ ଅଛନ୍ତି କୃଷ୍ଣତ ଅର୍ଜୁନଙ୍କର ସାରଥୀ ଥିଲେ।
ଆଜ୍ଞା।
ଭାବନ୍ତୁ। ପାଣ୍ଡବସେନା କାରଣ ଭାଗବତଗୀତା କେବେ ଜାଣିଛନ୍ତି? ପଢିଛନ୍ତି?
ନାଇଁ ମୁଁ କେବେ ଏମତି ପଢିନି ଭାଗବତଗୀତା ଖାଲି ଶୁଣିଛି।
ନା ଦେଖିନାହାନ୍ତି ଯୋଉ ସିରିଏଲ ଫିରିଏଲେ ଦିଏ ସେ ବି
ହଁ ସେ ସବୁ ଦେଖିଛି ଆଜ୍ଞା ଆଜ୍ଞା।
ଅର୍ଜନଙ୍କୁ ସବୁବେଳେ କୃଷ୍ଣ କୁହନ୍ତିନି। ଯେ ପାର୍ଥ ତମେ କୌଣସି ଜିନିଷ ଚିନ୍ତା କରିବା ଦରକାର ନାହିଁ। ତମେ କାହାକୁ ବାଛୁଚ ମତେ ବାଛିବ ନା ମୋ କକୁରବ ସେନାକୁ ବାଛିବ। ତ ଅର୍ଜୁନ କଣ କହିଥିଲେ? ଅର୍ଜୁନ କହିଥିଲେ ମୁଁ ପ୍ରଭୁ ଆପଣଙ୍କୁ ହିଁ ବାଛି ପାରିବି। କାରଣ ଆପଣ ମୋତେ ସଖା କହିଛନ୍ତି। ଆପଣଙ୍କ ଆଗରେ ମୋର କୌରବ ସଭା ସଖା ହିଁ ମାନେ କୌରବ କୋଉରବ ମାନେ କଣ ସେଟା ହଁ କୌରବ ସେନା ହିଁ ତୁଛ ତାଙ୍କ ଆଗରେ ଆପଣ ଆଗରେ କେତେ ବଡ଼ କଥା କହିଥିଲେ କହିଲେ।
ହଁ।
ଭାବନ୍ତୁ ସେଇ ଚକା ଆଖି
ବହୁତ ଭଲ ଲାଗିଲା ଆପଣ ମାନେ ଠାକୁରଙ୍କ କଥା ଏତେ କହିଲେ। ମୁଁ କେତେ କଲ୍ କଲିଣିି କେହି କିନ୍ତୁ ଏମିତି କହିନାହାନ୍ତି। ଠାକୁରଙ୍କ କଥା ସବୁବେଳେ ଏଇ ଇଏ ସେ ବାସ ଦି
ନାଇଁ ନାଇଁ ଦେଖନ୍ତୁ। ମୁଁ ପାଇଁ କହୁଛି ମାନେ ମୁଁ ବୋଧେ ଏଇଥିରେ ଆସିକି ରହିଲିଣି ଦଶ ପନ୍ଦର ଦିନ ଖଣ୍ଡେ ହେଇଯିବ। ପ୍ରାୟ ଲୋକ କଣ ପାଇଁ ମୋ ସହିତ ଆଟାଚ ରହନ୍ତି ମୁଁ ବି ଜାଣିି କାରଣ ଅଲଗା ସମୟରେ ବି ସେମାନେ କଲ ଫଲ କରନ୍ତି। ବୁଝନ୍ତି କେମିତି ଅଛ କଣ ନାଇଁ ଦେଖନ୍ତୁ ମୁଁ ଏ କହୁଛି ଜଗନ୍ନାଥ ଯଦି ନ ଚାହିଁଥାନ୍ତେ କାହାର କାହା ସତ କଥାବାର୍ତ୍ତା ବି ସେମିତି ସମ୍ଭବପର ନୁହଁ। ଏଇଟା ବି ମନେ ରଖିଥାନ୍ତି। ଆଉ ଗୋଟେ ଜିନିଷ ସେ ସମସ୍ତଙ୍କୁ ଦଶ ମିନିଟ ହିଁ ସୁଯୋଗ ଦିଅନ୍ତି ଯଦି ଦଶ ମିନିଟ ଭିତରେ ଯଦି କଣ ଗୋଟେ ଲୋକ କାହାର ମନ ଜିତି ପାରିଲା ତାହେଲେ ମନେ ରଖିଥାନ୍ତୁ ତାହେଲେ ସେଟା ଜଗ ଠାକୁର ତାକୁ ଗଢେଇ ଛନ୍ତି। ବୁଝିପା ନାଇଁ ତା ସହିତ ସେମିତି ଆଗକୁ କଣ ଭଗବାନ ଲେଖିଥିବେ ସେଇଟା ତ ଆମେ ତ ରଚୟଥା ନୁହଁ ନା। ହୁଁ ସାରଳା ଦାସ ଲେଖି ଦେଇ ଗଲେ ହେଲା ସାରଳା ଦାସ ଦେଇ ଗଲେ ଜଗନ୍ନାଥ ମାନେ ସବୁବେଳେ ଆସିକି ମାନେ ମୁସଲମାନ ରାମ ମାନେ ରାମ କଣ ରାମଚନ୍ଦ୍ର ଯେତେବେଳେ ଥିଲେ ଜଣେ ଆମର କଣ କି ରାଜା ସିଏ ସବୁବେଳେ ଜଗନ୍ନାଥଙ୍କୁ ଭଲ ପାଆନ୍ତି। କିନ୍ତୁ ହିନ୍ଦୁ ମାନେ ଜଗନ୍ନାଥ ଏ ଯୋଉ ମୁସଲମାନେ ଜଗନ୍ନାଥଙ୍କୁ ନେଇ ଯିବାକୁ ଚାହୁଁ ମୁଁ ସଟରେ କହିଦେଉଛି। ସେଇ ସମୟରେ ମୁସଲମାନ ମାନେ ସର୍ତ ରଖିବେ ରାମଚନ୍ଦ୍ର ଦେ ରାମଚନ୍ଦ୍ର ଦେବକୁ ତମେ ଯଦି ମୁସଲମାନ ଘରେ ବାହା ହବ ତାହେଲେ ଆମେ ଜଗନ୍ନାଥଙ୍କୁ ନବୁନୁ ସିଏ କହିଲେ କୋଟି ଓଡିଆର ମଉଡ ମଣିକି କାହିଁକି ନେବେ ମୁଁ ତା ଘରେ ବାହାହେଇଯିବି। ବାହା ହେଇଗଲେ ମୁସଲମାନ କ ତାପରେ କଣ ହେଲା ସିଏ ଗେଁ ସବୁବେଳେ ଆସନ୍ତି ସେଇ ସିଙ୍ଗ ଦ୍ଵାର ପାଖରେ ଛିଡା ହେଇ ହେଇ ଯାଆନ୍ତି। ଦିନେ ସ୍ବ ସ୍ବପ୍ନରେ ପ୍ରଭୁଙ୍କୁ କହୁଛନ୍ତି ପ୍ରଭୁ ମୋର ତ କିଛି ଭୁଲ ନଥିଲା ମୁଁ କିନ୍ତୁ ଆପଣଙ୍କୁ ଦେଖି ପାରୁନି? ହେଲା। ତ ପ୍ରଭୁଙ୍କର ନାକ ଚଣା ପଡିଲା ସିଙ୍ଘ ଦ୍ବାରରେ। ବଡ ପଣ୍ଡା ମାନେ ଭାବିଲେ କହିଲେ ଆରେ ପ୍ରଭୁ କଣ ନାକଚଣା ପଡିଛି। ପ୍ରଭୁ କୁଆଡେ ଯାଇଛନ୍ତି ବଡ ପଣ୍ଡାକୁ ସ୍ବ ନ ହେଇଛି। ଯେ ମୋର ଗୋଟେ ଭକ୍ତ ସବୁବେଳେ ଆସୁଛି। ଦୁଆରେ ମୋର ଠିଆହେଇକି ଯାଉଛି। କାରଣ ମୁସଲମାନକୁ ବାହା ହେଲା ନା ହିନ୍ଦୁ ମନ୍ଦିରରେ ପ୍ରବେଶ ନାହିଁ। ବୁଝିପାଇଲେ ତ ତା ପାଇଁ ଗୋଟେ ଜଗନ୍ନାଥ ଥଙ୍କ ଅବିକଳ ପ୍ରତିମୂର୍ତ୍ତି ତିଆରି ହଉ ଯାହାକୁ ଆମେ ଡାକୁଛେ ପତିିତ ପାବନ। ଜଗନ୍ନାଥଙ୍କର ଅବିକଳ ମୂର୍ତ୍ତି ନାହିଁ? ପତିତ ପାବନ। ଯାହାକୁ ତମେ ଜୟ ଜଗନ୍ନାଥ ଟିଭିରେ ସବୁଦିନ ସକାଳେ ତମ ମାମୁଁ ଦେଖୁଛନ୍ତି। ପଚାରିବ ମାମୁଁଙ୍କୁ କହିବ ଏଇ କାହାଣୀଟା କହିବ ମାମୁଁ କହିବେ କିଏ? ମାନେ ଆମେ ଯାହା ପଢିଛୁ ସେଇଟା
ସାର୍ ଏଇ କାହାଣୀ ଟା ଆପଣ ମତେ ପୁରା ଟିକେ ଭଲରେ କହିପାରିବେ ମୁଁ ଆପଣଙ୍କୁ କଲ୍ କଲେ କାରଣ ଟିକେ ଶୁଣିବାକୁ ଇଚ୍ଛା ହଉଛି ଏଇ କାହାଣୀଟା ଆଜ୍ଞା। ଆଜ୍ଞା ମୁଁ ଆପଣଙ୍କୁ ଏବେ କଲ କରିପାରିବି କି? ନା ଆପଣ
ଦେଖନ୍ତୁ ହଉ ଆ ପଣ ଆଗ କଲ କାଟନ୍ତୁ। ମୁଁ କିଛି କଥା କହିବି ଆପଣଙ୍କୁ। ତାପରେ ଆମେ କଥା ହେବା। ହେଲା।
ଆଜ୍ଞା ଆପଣ ଆପଣ କଲ କରିଛନ୍ତି କାଟି ଦିଅନ୍ତୁ। ହାଏ।